ହାଲୋ।
ସୁପ୍ରଭାତ ଆଜ୍ଞା।
ଆଜ୍ଞା ପ୍ରଣାମ।
ପ୍ରଣାମ। ଶୁଭ ସକାଳ।
କଣ କରୁଛନ୍ତି?
ଓଁ ଉଁ ୟାଁ ନିତ୍ୟ କର୍ମ ସବୁ ସାରି ସାରିଲିଣି। ଖା-ଖାଇବାକୁ ଯାଉଥିଲି ଆଉ।
ଓହୋ ଆପଣ ଏପର୍ଯ୍ୟନ୍ତ କିଛି ଖାଦ୍ୟ ଗ୍ରହଣ କରିନାହାନ୍ତି।
ହଁ ସକାଳୁ ଜଳଖିଆ ଖାଇଥିଲି ଆଉଁ। କା କିଛି ଖାଦ୍ୟ ଖାଇନି ଆଉ।
ଓହୋ ଜଳଖିଆ କରିଛନ୍ତି।
ଆଜ୍ଞା ଆପଣ।
ଜଳଖିଆରେ କଣ ଥିଲା?
ଆଁ ଜଳଖିଆରେ ଏଇ ଚା, ବିସ୍କୁଟ୍। ଖାଇଥିଲି ଆଉ।
ହଁ ମୁଁ ଟିକେ ଦହିବରା ଖାଇଥିଲି।
ଓହୋ ଆଃ ଆପଣଙ୍କ ଅଁ। ପଟ ଦହିବରା ତ ବହୁତ ଫେମସ ମୁଁ ଜାଣିଛି ପୁରା। ପୁରା ଓଡ଼ିଶା ସା ବିଶ୍ଵ ପ୍ରସିଦ୍ଧ। ଆଜ୍ଞା ଆ
ଆଉ ଆମ ଜାଗାକୁ ଆସିବ ପୁଣି ଦହିବରା ଖାଇବନି ଏମିତି ହବ।
ଆଜ୍ଞା। ହୁଁ ଆ
ଦହି ବଣ ଏ ଚଟଣି ଠାରୁ ଆରମ୍ଭ କରି ଘୁଗୁନି ଠାରୁ ଆରମ୍ଭ କରି।
ଆଳୁଦମ୍ ପର୍ଯ୍ୟନ୍ତ ଆଜ୍ଞା।
ଆଜ୍ଞା ସେ ବହୁତ ବଢିଆ ଲାଗେ ସ୍ଵାଦିଷ୍ଟ ମଧ୍ୟ।
ସ୍ଵାଦିଷ୍ଟ ଆଜ୍ଞା ମୁଁ ବୁଝିପାରୁଛି ମୁଁ ବି। ଫାଙ୍କା ମିଳିଲେ ଖାଇବାକୁ ଚେଷ୍ଟା କରୁଛି ଯେ ଏଇ ସମୟ ମିଳୁନାହିଁ ବୋଲି ମୁଁ। ମୁଁ ଯାଇକି ଦହିବରା ଟିକେ ଖାଇପାରୁନି।
ଉଁ ଯେତେବେଳେ ଆପଣଙ୍କୁ ଟିକେ ଫାଙ୍କା ମିଳିବ। ଆମ ଅଞ୍ଚଳକୁ ଆସିକି ଟିକେ ଦହିବରା ସେବନ କଲେ। ଆମ୍ଭେ ମାନେ ଚୀର ଉପକୃତ ହବୁ।
ଆଜ୍ଞା ଆପଣ ବି ଆମ ଅଞ୍ଚଳକୁ ଆସି ଟିକେ ଆମ ପ୍ରସିଦ୍ଧ। ଅ ଗୁପଚୁପ ହଉ। କି ପେଡ଼ା ଆପଣ ଯାହା ବି ଖାଇଲେ ଆପଣଙ୍କୁ ବି ଭଲ ଲାଗିବ।
ହଁ ଗୁପଚୁପ ଖାଇ ସାରିଲା ପରେ ସେ ଯୋଉ ଶୁଖା ମାଗିବା ଟା। ଟିକେ ରାଗ ହବା ଟା ଏସବୁ ବହୁତ ମଜା ଲାଗେ।
ଆ-ଆଜ୍ଞା ମୁଁ ଆମର ତ ଆପଣଙ୍କର ଯୋଉ କହିଲେ ଦହିବରା। ଦହିବରାରେ ଶେଷରେ ଯୋଉ କଣ ସେଟାକୁ କୁହନ୍ତି ଆପଣଙ୍କର ତୋରା ଏ ଯୋଉ କଣଟା? ଦହି ପାଣି ନା ତୋରାଣୀ କଣ କୁହନ୍ତି?
ଦହି ପାଣି।
ଆଜ୍ଞା ଆଜ୍ଞା ଅଁ ତାକୁ ବି ପିଇବାରେ ବହୁତ ମଜା ଲାଗେ।
ହଁ ତାକୁ ପ ଶେଷରେ ଖାଇବେ ଯୋଉ ପିଇବେ ବହୁତ ବଢିଆ ଲାଗିବ। ଯୋଉ ଛୁଙ୍କ ଟା ଦିଆ ହେଇଥିବ ନା।
ଆଜ୍ଞା ଆଜ୍ଞା।
ବୃଷଙ୍ଗ ପତ୍ର ପଡ଼ିକି
ଆଜ୍ଞା।
ବହୁତ ଟେସ୍ ମାନେ ସ୍ଵାଦ ତାର ବ ଅଲଗା ପ୍ରକ କାର ରହିଥାଏ।
ଭଲ ଦେହ ଦେହ ପାଇଁ ବି କାଳେ ବହୁତ ଭଲ ହେଇଥାଏ। କାଳେ ଏଁ ହାଁ ପୁରା ଖରାଦିନେ ଏହାକୁ ଖାଇଲେ ପୁରା ଅଅମ୍ ଉଁ ଦେହ ପୁରା ଯୋଉ ଜଳୀୟ ଅଂଶ କମିଥାଏ ତାହା ବି ପୁରା ଭଲ ଅ ଅ ଆସେ ଇଏ ଆପଣଙ୍କ ମୁଣ୍ଡ ଥଣ୍ଡା ରହେ।
ହଁ ଦହି ପାଣି ଟା ଦହି ପାଣି ଟା ପିଇଲେ ନିହାତି ସ୍ୱାସ୍ଥ୍ୟ ବି ଭଲ ରୁହେ। ଆ ତା ଚଟଣି ଟା ଆପଣଙ୍କୁ କଂ କହିଲେ? ବହୁତୁ ରାଗ ରହିଥାଏ ତ
ଅ ସେଟା ଆପଣଙ୍କ ସ୍ଵାଦ ଅନୁସାରେ କଥା ଆଉ କାହାକୁ କିପରି ପସନ୍ଦ ସେଟା ସେଟା ସମସ୍ତଙ୍କ ସ୍ଵାଦକୁ ନେଇକି ସେମାନେ ଖାଇବା ଦରକାର।
ଉଁ ହୁଁ ଯୋଉମାନଙ୍କର ଲଙ୍କା ଅଧିକ ହଁ ଯୋଉମାନଙ୍କର ଲ ଙ୍କା ଅଧିକ ସେମାନେ ଖାଇପାରିବେ ଯୋଉମାନଙ୍କ ଦରକାର ନାହିଁ ସେମାନେ ଖାଇପାରିବେ ନାହିଁ।
ଆଜ୍ଞା ସ୍ଵାଦ ଅନୁସାରେ ସେ ଚେ ଚଟଣି ଯେତିକ କଥା କହୁଛନ୍ତି ଆପଣ ଆଉଁ।
ଆଜ୍ଞା।
ହଁ ଆଉ କଣ ଯେ ଆଉ ଆଉ ଆପଣଙ୍କର ଦହିବରା ଆଜି ସକାଳୁ ଖାଇଛନ୍ତି ତାହେଲେ।
ଆଜ୍ଞା ଆପଣଙ୍କଆଡ଼େ ବିଦ୍ୟାଳୟ ଖୋଲା ହେଲାଣି?
ନା ନା ଆମର ଆର ମାସ ଖୋଲା ହବର ସମ୍ଭାବନା ଅଛି ଆର ମାସରେ ଖୋଲା ହବ ଡେଟ ଟ୍ ଆସିନାହିଁ ତାରିଖ ଆସିନାହିଁ।
ଆଜ୍ଞା।
ଆପ ଆମ ଆଡେ ଇଏ ଆଉ ଆପଣଙ୍କ ଆଡେ?
ହଁ ଆମ ବିଦ୍ୟାଳୟ ଖୋଲିଗଲାଣି ଆମ ଛୁଆ ସ୍କୁଲ ଗଲେଣି।
ନା ଆମର ଟିକେ ବେସରକାରୀ ବିଦ୍ୟାଳୟ ତ ସେ ସେଥିପାଇଁ ଆମର ଅ ଆସିନାହିଁ ତାରିଖ।
ଓହୋ ତାଙ୍କ ସୁବିଧା ଅନୁସାରେ ସେ କହିବେ ଆଉ।
ଆଜ୍ଞା। ଆପଣଙ୍କର ଆପଣ କଣ ଉ ଉଁ ଜାଇଙ୍କି ଆ ଆପଣଙ୍କ ଅ ବାହାରେ ଯାଇଁ ଖାଇଥିଲେ ନା ଅ ଘରକୁ ନେଇ ଆସି ଖାଇଥିଲେ?
ନାଇଁ ନାଇଁ ଆମେ ଘରେ ପ୍ରସ୍ତୁତ କରିକି ଖାଇଥିଲୁ।
ଘରେ ଓ ଘରେ ପ୍ରସ୍ତୁତ କରିଥିଲେ?
ଆଜ୍ଞା।
ଆହୋ ତାହେଲେ ତ ଭଲ ବନେଇଥିବେ ଆଉ।
ଆଜ୍ଞା।
ସବୁ କିଛି କଣ ଘୁଗୁ ଘୁଗୁନି ଦ ଆଳୁଦମ ସବୁ କିଛି ତିଆରି କରିଥିଲେ।
ଆଜ୍ଞା ସବୁ କିଛି ଘରେ ପ୍ରସ୍ତୁତ କରି ଖାଇଥିଲୁ ବାହାର ଅପେକ୍ଷା ନିଜ ଘରେ ପ୍ରସ୍ତୁତ କରି ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକାର।
ଆଜ୍ଞା ସ୍ୱାସ୍ଥ୍ୟ ପାଇଁ ତ ସ୍ଵାସ୍ଥ୍ୟକୁ ଆଜିକାଲି ଯେତେ ଆପଣ ଧ୍ୟାନ ଦେବେ ସେତେ ଆପଣଙ୍କର ଜୀବନ ଶୈଳୀ ବହୁତ ଭଲ ରହିବ।
ଆଜ୍ଞା ପ୍ରଥମେ ସ୍ୱାସ୍ଥ୍ୟକୁ ହିଁ ଆପଣ ନଜରକୁ ଆଣିବାକୁ ପଡିବ ତାପରେ ଆଉ ଅନ୍ୟ କିଛି କରିବାକୁ ପଡିବ।
ଆଜ୍ଞା ସ୍ୱାସ୍ଥ୍ୟ ଠିକ୍ ଥିଲେ ଆପଣ ସବୁ କାର୍ଯ୍ୟ ଠିକ୍ ହେବ।
ହଁ ଆମେ ଆପଣ ପଢିନାହାନ୍ତି କି ସ୍ୱାସ୍ଥ ହିଁ ସମ୍ପଦ।
ଆଜ୍ଞା ଆଜ୍ଞା ମୁଁ ପଢିଛି ସ୍ଵାସ୍ଥ୍ୟ ହିଁ ସମ୍ପଦ।
ହଁ ସେଇ ନିହାତି ଭାଗରେ ଆଗେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ତାପରେ ଅନ୍ୟ କିଛି ଉପରେ ଧ୍ୟାନ ଦେବେ।
ହଁ ଆପଣ ତ ଦହିବରା ଖାଇ ଦେଇେଛନ୍ତି ଆଉ ମୁଁ ତ ଏବେ ଯ ପଖାଳ ଖାଇଥାନ୍ତି ଆପଣ ପଖାଳ ବିଷୟରେ ଜାଣିଛନ୍ତି ନା?
ପଖାଳ ତ ବିଶ୍ଵ ପ୍ରସିଦ୍ଧ।
ଆଜ୍ଞା ଓଡିଶା ଓଡିଶା ଓଡିଆ ମାନେ ତ ପଖାଳ ହିଁ କହିବେ।
ହଁ ପଖାଳ ଖାଦ୍ୟ ଠାରୁ ଆଉ ଖାଦ୍ୟ ହିଁ ନାହିଁ କହିଲେ ଚଳେ।
ଆଜ୍ଞା ସିଏ ବି ଆପଣ ୱାନ ଟାଇପ୍ ର ଗୋଟେ ଭଲ ଡାଇଜେସନ୍ ପାଇଁ ଠିକ୍ କାମ ଆସିବ। ଆଜ୍ଞା ଆଜ୍ଞା।
ଆଉ ତା ସହିତ ଯୋଉ ଗାଁ ରେ ସବୁ ଯୋଉ ବିରିରେ ବଢି ପକେଇବା ସେ ଯୋଉ ଶିଳର ଚୁରା
ଆଜ୍ଞା ବାଦାମ ବାଦାମ ଚୁରା ହଉ ତା ତାପରେ ଇଏ ଆଜି ତ ଆପଣ ଜାଣିଛନ୍ତି ଏ ବାର ଆମିଷ ବାରଟା।
ଆଜ୍ଞା।
ହୁଁ। ସେଥିପାଇଁ ଆମର ଟିକେ ଚୁନା ମାଛ ନେଇ ଆସିଛୁ।
ଓହୋ ପଖାଳ ସହିତ ଏତେ ସ୍ଵାଦିଷ୍ଟ ଲାଗେ କହିହବ ନାଇଁ।
ଆଜ୍ଞା।
ଓହୋ ଶାଗ ଭଜା ଆଳୁ ଆଳୁ ନିହାତି ଆଳୁ ଚ କଟା ଟା ନିହାତି କରିବା ଦରକାର ପିଆଜ ଫିଆଜ ପକେଇ
ତ ସେ ତ ପ୍ରଥମ ଉଁ ଉଁ ଚଏସ୍ ମାନେ ପ୍ରାୟୋରିଟି ଯେଉଁଟା କୁହନ୍ତି।
ଆଜ୍ଞା ସେଇଟା ନିହାତି କରିବା ଦରକାର। ହେଲେ ସେ ପଖାଳ ସହିତ ଆଳୁ ଭର୍ତ୍ତା ଶାଗ ଭଜା ବଢି ବାଦାମ ଚୁରା ଚୁନା ମାଛ
ଆଜ୍ଞା। ଆ ହ ମୁଁ ତ ଖାଇ ନାହିଁ ଖାଇ ନାହିଁ ବୋଉ ଆମର ଭାଜୁଛନ୍ତି ମାଛ ଟା ତ ସେ ଟିକେ ଆଜ୍ଞା ଆଜ୍ଞା ଟିକେ ବିଳମ୍ବ ହେଲା କାରଣ ବିଳମ୍ବ ହେଲା କାରଣ ଟିକେ ବାପା ଆଣିକି ଘରକୁ ଦେବା ଟିକେ ଅସୁବିଧା ହେଲା ତ ଟିକେ
କିଛି କାର୍ଯ୍ୟରେ ବ୍ୟସ୍ତ ଥିବେ ସେଥିପାଇଁ ହଁ। ସବୁ କଥା ବୁଝିବା କଥା।
ଆଜ୍ଞା ସବୁ ହଁ ସବୁଠି ସବୁ କାମ ସାରିକି ଆସିଲା ବେଳେ ଟିକେ ଡେର୍ ବିଳମ୍ବ ହେଇଗଲା ଆଉ।
ଚଳିବ ଆପଣ ଏକାଥରେ ଖାଇବେ ଆଉ। ଗରମ ଗରମ ଖାଇବେ ସ୍ୱାସ୍ଥ୍ୟ ପାଇଁ ହିତକାର ମଧ୍ୟ।
ହଁ ଆପଣ ଯାହାବି ଖାଆନ୍ତୁ ସଦାବେଳେ ଚେଷ୍ଟା କରନ୍ତୁ କି ଯେତେ ଗରମ ଖାଇବେ ଗରମ ଖାଇବା ଦ୍ଵାରା ଆ ଆମ୍ ମାନେ ଖାଦ୍ୟଟିର ଉପକାରୀତା ବଢେ ବୁଝିପାରୁଚନ୍ତି ତ ମୁଁ କଣ କହିବାକୁ ଚାହୁଁଛି ମାନେ
ପୋଷଣ
ତାର ପୋଷଣ ଆଜ୍ଞା ପୋଷଣ ଶକ୍ତି ଟା ବଢେ ଆଜ୍ଞା।
ହଁ ନିହାତି। ସେଇଟା ତ ସହିତ ସହିତ ଡାଲମା ଯୋଉ ବନେଇବେ ଯେମିତି କିି କଦଳୀ ଭଣ୍ଡା ଏସବୁ ଜିନିଷ ଗରମ ଗରମ ଖାଇବେ ଯୋଉ ପୋଷଣ ମିଳେ ଆଉ ଅନ୍ୟରେ କୋଉଥିରେ ମିଳେ ନାହିଁ।
ଆଜ୍ଞା। ହା ହା ଆଉ ଆଉ ଆପଣଙ୍କର କଣ ଖ ଖରାବେଳେ କଣ ଖାଦ୍ୟ ହେଉଚି?
ଆମ ଘରେ କଣ ମା ଵ ବୋଉ କରିଚନ୍ତି ମୁଁ ସେ ବିଷୟରେ ଆଲୋଚନା କରିପାରିବି ନାହିଁ। ଖାଇ ସାରିଲା ପରେ ଆପଣଙ୍କୁ ଜଣାଇବି?
ଆଜ୍ଞା ହୋଉ ହୋଉ ଠିକ୍ ଅଛି। ହଁ ଉଁ ଆଉ ଆପଣ ହଁ ମୁଁ ତ ଚେଷ୍ଟା କରୁଚି କି ଗତ ସପ୍ତାହରେ ଆପଣଙ୍କ ଅଞ୍ଚଳକୁୁ ଯାଇ ଆପଣଙ୍କ ଯୋଉ ପ୍ରସିଦ୍ଧ ଦହିବରା କୁ ଟିକେ ଖାଇବାକୁ ଚେଷ୍ଟା କରିବି ଏ ସମୟ ନ ମିଳିବାରୁ ସମୟର ଅଳ୍ପ ଯୋଗ ସେଥିପାଇଁ ଯୋଗୁଁ ମୁଁ ଖାଇପାରୁନାହିଁ ସମୟ ହିଁ ମିଳୁନାହିଁ।
ଅ ଅ ସମୟ ଟିକେ ବାହାର କରୁ ଆ ବାହାର କରିକି ଆପଣ ଆସନ୍ତୁ?
ଆଜ୍ଞା।
ଆସିଲେ ମତେ ଟିକେ ଫୋନ କରିକି ଆସିବେ?
ଆଜ୍ଞା ଆଜ୍ଞା ଆପଣଙ୍କୁ ମୁଁ କଲ କରିକି ମୁଁ ଆପଣଙ୍କୁ ଙ୍କୁ କଲ୍ କରିକି ହିଁ ଯିବି।
ଓ ନିହାତି ଆସିବେ ମୁଁ କୋଉ ଜାଗାରେ ଭଲ ମିଳୁଚି ମୁଁ ଆପଣଙ୍କୁ ଜଣାଇଦେବି?
ଆଜ୍ଞା।
ଆପଣ ଖାଇକି ବୋହୁତ ଖୁସିରେ ଯିବେ ଆଉ। ଆଉ ଆପଣଙ୍କ ଅଞ୍ଚଳକୁ ଗଲେ ଟିକେ ଗୁପଚୁପ ହୋଉ। କି ପେଡା ହୋଉ ଆମ୍ଭକୁ ଟିକେ ଜଣେଇଦେବେ ଆଉ।
ଆଜ୍ଞା ଆ ଆ ଗୁପଚୁପ୍ ଟା ତ ଭଲ ଆପଣ ଡେଲି ଖାଦ୍ୟ ଉପରେ ମୁଁ କହୁନାହିଁ କିନ୍ତୁ ଯାହାହେଲେ ବି ଆପଣ ଆମ ଅଞ୍ଚଳର ଗୁପଚୁପୁକୁ ଚାଖିବା କଥା।
ହଁ ନିହାତି ନିହାତି ମୁଁ ଯିବି।
ଆଜ୍ଞା ଆପଣ ଟିକେ ଫାଙ୍କା ପାଇଁ ଆମ ଅଞ୍ଚଳକୁ ବି ଆସନ୍ତୁ?
ନିହାତି ନିହାତି ମୁଁ ସମୟ ବାହାର କରି ନିହାତି ଆପଣଙ୍କ ଅଞ୍ଚଳରେ ମୁଁ ପହଞ୍ଚିବି।
ଆଜ୍ଞା।
ଆଛା ହୋଉ ଖାଦ୍ୟ ଉପରେ ଆପଣ କେତେ ସବୁ ଜାଣିଥିବାରୁ ଆଲୋଚନା କରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରିଚି।
ଆଜ୍ଞା ମୁଁ ବି ଆପଣଙ୍କ ମ ଏତେ ଦହିବରାର ଉପକାରିତା ବିଷୟରେ ଏତେ କିଛି କହିଥିବାରୁ ବି ମୁଁ ଆପଣଙ୍କ ଧନ୍ ଧନ୍ୟବାଦ ଜଣାଉଛି କି ଦହିବାର ର ଏତେ ସଦପୁ ଗୁଣ ଅଛି ମୁଁ ବି ଜାଣିବି ନଥିଲି।
ଆଜ୍ଞା ଆପଣଙ୍କ ସହିତ ଆଲୋଚନା କରି ବହୁତ ଖୁସି ଲାଗିଲା।
ମତେ ବି ବହୁତ ଖୁସି ଲାଗିଛି ଆପଣଙ୍କୁ। କ ଦିନଟି ସୁଖମୟ ହଉ।
ଆଜ୍ଞା ଆପଣଙ୍କର ଦିନଟି ବି ସୁଖମୟ ହଉ ଆପଣ ଆଜ୍ଞା।
ରଖୁଛି ଆଜ୍ଞା ନମସ୍କାର ଆଜ୍ଞା।